କଣ କରୁଥିଲେ?
ଏଇ ବସିଥିଲି ଆଉ। ତୁ କଣ କରୁଚୁ?
ମୁଁ ପା ଏଇ ଟିକେ ବାପା ଦୋଳି ଲଗେଇ ଦେଇଥିଲେ ତ ଦୋଳି ଖେଳୁଥିଲି ଆଉ। ଆଜି ଖାଇଥିଲୁ କଣ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ଆଇସ୍କ୍ରିମ୍ ଗୋଟେ ଖାଇଥିଲି ଆଉ।
କି ଆଇସ୍କ୍ରିମ୍? ତତେ ଆଇସ୍କ୍ରିମ ଭଲ ଲାଗେ କି? ଡବା ବାଲା ନା କାଠି ବାଲା ନା କୋନ୍ ବାଲା?
ମୋତେ ଆଇସ୍କ୍ରିମ୍ ବହୁତ ଭଲ ଲାଗେ। ମତେ କୋନ୍ ମତେ କୋନ୍ ହିଁ ଭଲ ଲାଗେ।
ଓହୋ। ଆଉ ଡବା ବାଲା କାଠି ବାଲା ଭଲ ଲାଗେନା?
ଓହୋ। ଆଉ କଣ କରୁଚୁ ତୁ ଏବେ କଣ କରୁଚୁ?
ମୁଁ ଏଇ ଟିକେ ବସିଚି ଆଉ। ତୁ ଟିକେ ବାହାରକୁ ପଳେଇ ଆସୁନୁ। ଆଉ ଯୋଉ କଣ କହନି କହୁଥିଲି ଆଉ ତୁ ସନ୍ଧ୍ୟାବେଳେ ଆଇସ୍କ୍ରିମ୍ ଖାଇଥିଲୁ। ରାତିରେ ଆଜି କଣ ରୋଷେଇ କଣ କରୁଚୁ?
ରୋଷେଇରେ ଆମର ହବ ଅଣ୍ଡା ଟିକେ ଭୁଜିଆ ହବ। ଆଉ ଦିନରେ ତର୍ କାରୀ ଅଛି ଡାଲି ଅଛି ଭଜା ଅଛି ଏଇଆ କୁ ଖାଇଦବୁ ଆଉ।
ଭାତ ଅଣ୍ଡା ଭୁଜିଆ ଖାଇଦବୁ?
ନା ଡାଲି ଅଛି ମିକ୍ସଚର ତରକାରୀ ଅଛି ସବୁ ଅଛି ଦିନରେ ଯାହା ଥିଲା ସବୁ ଅ ଛି ଆଉ।
ତତେ ମିକ୍ସଚର ତରକାରୀ କରି ଆସେ ନା?
ହଁ ମିକ୍ସଚର ତରକାରୀ ମତେ କରି ଆସେ।
କେମତି କରନ୍ତି ମିକ୍ସଚର ତକାରୀ ଟିକେ କହନି?
ଗାଜର, ଆଳୁ ଆଉ ଆମର ଯୋଉ ରହିଲା ବିନ୍ସ ଛୁଇଁ ବାଇଗଣ ତାକୁ ସବୁ ଅଲଗା ଅଲଗା କରି କଟାଯିବ। ତାକୁ ଅଲଗା ପାଣିରେ ରଖିକି ତାକୁ ବଢ଼ିଆ ସେ ଧୋଇବ।
ହୁଁ ହୁଁ। ପାଣିରେ ଯୋଉ କିଛି ଆଉ ପଡିବ କି, ମାନେ ଅଧିକ ଯଦି କିଛି ପୋକ ଫୋକ ବାହାରିଲେ ପାଣିରେ ମୁଁ କଣ ପକେଇମି?
ଆଣିଦିଏ ତ ଅଧିକ କିଛି ଅଧିକ ହଁ ହଳଦୀ ଟିକେ ଚାହିଁଲେ ସେଥିରେ ଆଡ କରିହବ। ଆଉ ଯଦି ହଳଦୀ ହଁ ହଳଦୀ ପକେଇଦେଲେ ସବୁ ପୋକ ଫୋକ ଯାହା ବିି ଥିବ ବାହାରିଯିବ ସେସବୁ।
ଓହୋ। ଆଉ ଯୋଉ କଣ କନି କହୁଥିଲି ହଁ ହଁ କହୁନୁ କହ କହ?
ପରିବାର ସବୁଠୁ ମାନେ ମିକ୍ସଚର ତରକାରୀ ଦରକାର।
ହଁ। କୋଉ କୋବି ବନ୍ଧା କୋବି ନା ଫୁଲ କୋବି?
ନା ନା ଆମର ଫୁଲକୋବି ଦରକାର ଫୁଲକୋବି ଯଦି ପକେଇବ ତାହେଲେ ବେଶୀ ଭଲ ଲାଗେ ମିକ୍ସଚର ତରକାରୀରେ ଆଉ।
ଓହୋ ଫୁଲକୋବିଟା କେମତି ଛାଣିକି ପକେଇବା ନା ଖାଲି ସିଝେଇଦବା ଫୁଲକୋବି ଟାକୁ?
ଛାଣିବା ଫୁଲକୋବିଟା ଛାଣିଲେ ଆମେ ସେମିତି ଛଣା ଛଣାରେ ବି ଦିଚାରଟା ଖାଇ ଦେଇପାରିବା।
ହଁ ଛଣା ଛଣା ଫୁଲକୋବିଟା ଖାଇବାକୁ ବଢିଆ ଲାଗେ ନୁହେଁ ନା ସେଇଟା ଆମର ଗୋଟେ ନାସ୍ତା ବି ହେଇଯିବ ତା ତରକାରୀ ବି ହେଇଯିବ ଠିକ ଠିକ ଆଉ ତା ଚୁଲିରେ ରୋଷେଇ କରିବା। ଓହୋ। ତତେ ଚୁଲିରେ ରୋଷେଇ କରିବାକୁ ଭଲ ଲାଗେ ନା ଗ୍ୟାସରେ ରୋଷେଇ କରିବାକୁ ଭଲ ଲାଗେ?
ମତେ ଗ୍ୟାସରେ।
ଚୁଲିରେ ଭଲ ଲାଗେନା?
ଚୁଲିରେ କିଏ ଖରାଟାରେ କରିବ।
ହଁ ଖରା ଗରମ ହଉଛି ଚୁଲରେ କେମିତି ରୋଷେଇ କରିବୁ? ତମର ଜାଳ କୋଉଠୁ ଆସୁଛି ଚୁଲିରେ ଯୋଉ ଜଳାହଉଛି ଜାଳ କୋଉଠୁ ଆସୁଛି?
ଆମର ଚାଳଘର ଥିଲା। ତୁ ଜାଣିଥିବୁ ମୋ ଚାଳ ଘର ଅଛି ଘର ଯେହେତୁ ଭଙ୍ଗା ହେଲା ସେଇ ଯୋଉ କାଠ ଗୁଡା ଯା ସି ସବୁ ଜଳା ହଉଛି ଆଉ ଅଧା ବିକା ହେଇଛି ଅଧା ଜଳା ହଉଛି ଆଉ
ଓହୋ ଆଉ ଯୋଉ ତମର କଣ କହୁଥିଲି? ଅ। ହ୍ୟାଲୋ।
ହଁ ଶୁବୁଚି ତୁ କହୁନୁ?
ହଁ। ମୁଁ କହିଲି ଆଉ ତମର ଯୋଉ ଚୁଲି ଲଗେଇ ଯୋଉ ଜାଳ କରୁଥିଲ ଏବେ ତ ଆଉ କରୁନ ଏବେ ତ ଗ୍ୟାସରେ ରୋଷେଇ କରୁଛ। ଆଉ ତମ ଯୋଉ ରୋଷେଇ ଘରଟା ଟାଇଲ ଫାଇଲ ପକେଇ ଦେଇଛ ନା।
ହଁ ରୋଷେଇ ଘର ସବୁ ଟାଇଲ୍ସ ପଡ଼ିଯାଇଛି। ଆଉ ଏପଟ ଘର ଯୋଉ ତିଆରି ହଉଛି ସେଠାରେ ସବୁ ଟାଇଲସ ଫାଇଲସ ପଡିଯିବ। ପଡିଗଲା ପରେ ରହିବୁ ସେ ଘରେ ଆଉ
ହଁ ଭଲ ହବ ନୁହଁ ଚାଳଘର, ବର୍ଷା, ଫର୍ଷା, ପାଇଁ ଭାରି ହଇରାଣ ହଉଥିଲ।
ଅ ହଁ ଆଜି ଯୋଉ, ବର୍ଷାଟା ହଉଥିଲା।
ହୁଁ ହୁଁ।
ହଁ ମୁଁ ଦେଖିଥିଲିନି ବର୍ଷାରେ ତୁ ଆଜି ଓଦା ହଉଥିଲୁ ମାନେ ମାନେ କଣ ଯୋଉ, ଥଣ୍ଡା, ଟିକେ ଲାଗୁଥିବ।
ହଁ ଆଜି ପଡା ଆସିଥିଲ ଆମ ଗାଁ ଆଡେ
ହଁ ଦେଖିଲି ତତେ ଆଜି ସେଠି ବର୍ଷାରେ ଓଦା ହଉଥିଲୁ ମୁଁ ସେଇଥିପା
ତୋର କଣ ବ୍ୟାଟେରି ସ୍କୁଟି କିଣା ହେଇଥାନ୍ତା। କଣ ହେଲା କିଣା ହେଲାନି କି?
ବେଟରି ସ୍କୁଟିଟା ନା।
ଓହୋ ନବେ ବେଟ୍ରି ସ୍କୁଟି ପେଟ୍ରୋଲ ସ୍କୁଟି ବି ଭଲ। ପେଟ୍ରୋଲ ସ୍କୁଟି ଆହୁରି କହିଲା ଭଳିଆ କେତେ ଆହୁରି କଣ କହିଲୁ ଇଏ କରିହବ ନୁହଁ। ଯୁଆଡେ ଗୋଟେ ଯିବୁ କିଛି ହଇରାଣ ହବୁନି। ନାଁ ନାଁ ମୁଁ କିଣିବିନି ମୋର ବେଟ୍ ବେଟ୍ରୀ ସ୍କୁଟି କଣ ହବଲୋ ମା ମୋର ପେଟ୍ରୋଲ ସ୍କୁଟି ଅଛି ଵେଟ୍ରି ସ୍କୁଟି କଣହବ ମୋ
ହଁ ତୁ ତ ଏତେ ସୁନ୍ଦର ସ୍କୁଟିଟା ଅଛି ତୁ ବେକାର କିଣିବୁ ନା ଆଉ
ସେଇୟା ବ୍ୟାଟେରୀ ସ୍କୁଟି କଣ ହବ?
ଆଉ ଏଇଥର ରଜରେ କଣ ସବୁ କରିଛୁ ତୁ ନୂଆ ପିନ୍ଧିବା ପାଇଁ ଡ୍ରେସ୍?
ହ ରଜରେ ବା ମୁଁ କରିଛି କଣ କହିଲୁ ଗୋଟେ ସମ୍ବଲପୁରୀ କୁର୍ତ୍ତୀଟେ କରିଦେଇଛି। ଆଉ ଆଉ ହେଲା ମୋ ମମୀର ଗୋଟେ ଶାଢ଼ୀ ଥିଲା ସେରାକୁ କାଟିକି ଗୋଟେ ଚୁଡ଼ିଦାରଟେ କରିଦେଇ
ଯାହା ହଉ ଏତେ ସୁନ୍ଦର ଲାଗିବ ସେ ଡ୍ରେସ୍ ଟା ମୋର ଗୋଟେ ଡ୍ରେସ୍ ଟେ ଥିଲା ମୁଁ ଛଅ ମାସ ତଳେ କିଣିଥିଲି। ସେ ଡ୍ରେସ୍ ଟା ଗୋଟେ ଅଛି ଆଉ ଗୋଟେ କୁର୍ତ୍ତୀ ସେଟ୍ ଟେ ଗୋଟେ ଲଙ୍ଗ୍ ଡ୍ରେସ୍ ଟେ ମୁଁ କରିଥିଲି। ଆଉ ଗୋଟେ କୁର୍ତ୍ତିଟେ ଅଛି ସେଇଟା ପିନ୍ଧିକି ଚଳେଇଦେବି ଆଉ।
ହଁ ସେୟା କରିବୁ ଭଲ ହବ ଯହା ଅଛି ପିନ୍ଧି ବାନ୍ଧି ଆମ ଗାଁରେ କୁମାର ପର୍ଣ୍ଣିମା କଅନା ପୁରା ଝାକାସ୍ ହୁଏ କୁମାର ପୁର୍ଣିମା।
ଆଉ ଏଇଥର ମତେ ଡାକିବୁ ତମ କୁମାର ପୂର୍ମାଣ୍ଣିକୁ ମୁଁ ଯିମି।
ତୁ ଆସିବୁ ଯଦି କ ତତେ ଡାକିବି ଫୁଣି ତତେ ଡାକି ଦେଇଥିବି ତୁ ଆସିବୁନି ଫୁଣି ଦୁନିଆ ରୋଲ୍ ଦେଖେଇ ଯଦି ନ ଆସିବୁ ମୁଁ ଫୁଣି ମାନେ ନେଇ ଇଏ ହେବି।
ମୁଁ ଏଇଥର ଯାହା ହେଇଯାଉ କୁମାରୀ ପୂର୍ଣ୍ଣିଆରେ ଯିବି।
ହଉ କୁମାର ପୂର୍ଣ୍ଣିମାରେ ଯଦି ଆସିବୁ ଆଉ ପୁରା ଆମର ଯୋଉ ବଡ଼ ଘର ହୁଏ ନା ମେଳା ଉଁତା ହୁଏ। ବଡ଼ ଘର ରାତି ଅନିଦା ହୁଏ ବଡ଼ ଘ ଆସିକି ପୁରା ବଡ଼ ଘରରେ ଡ୍ୟାନ୍ସ ଫ୍ୟାନ୍ସ କରିକି ଯିବୁ କାଇଁ କନି ବଡ଼ ଘର ଆମର ପୁରା ବଢ଼ିଆ ହୁଏ ଆମେ ରାତି ଅନିଦ୍ରା ହଉ ଗୀତ ବୋଲୁ। ଆଉ ହେଲା ଗୀତ ବୋଲୁ କେତେ କାଁ କଣ କାମ କରୁ ଜାଣିଛୁ? ସେଇଟା ପୁରା ବଢ଼ିଆ ମଲିଆ ହବ ଆସିବୁ ଭଲ ଲାଗିବ ହେଲା।
ଯାହା ହଉ ତମ ଗାଁରେ ଏତେ ସୁନ୍ଦର ପର୍ବ ହୁଏ ଆମ ଗାଁରେ ତ କିଛି ନାହିଁ ଆଉ।
ତମ ଗାଁରେ ଯୋଉ ରଜ ଫଜ କେମିତି କଁ ପାଳନ କର?
ଆମ ଗାଁରେ ରଜ ଆମ ଗାଁ ରଜ ଏତେ ଭଲ ହୁଏନି ଖାଲି ଦୋଳି ଦିଟା ଲାଗେ। ଆଉ ରସିି ଦୋଳି, ଚର୍କି ଦୋଳି, ଆମ ଘର ସିଧାରେ ଜଣକ ଘର ତାଙ୍କ ବାପା ଲଗେଇଚନ୍ତି ରସି ଦୋଳି, ସେଇଠି ଯାଇଁକି ସନ୍ଧ୍ୟାଅଳେ ଟିକେ ଖିଆଳେ ଆଉ ଭଲ ଦୋଳି ସେ ଲଗା ହେଇଚି ସେ ସଜେଇ ଦେନ ଟିକେ ବେଶୀ ରଜରେ ସୁନ୍ଦର ଦେ ଖାଯିବ ତୁ ଯଦି ଆସିବୁ ତାନେ ତତେ ମୁଁ ସେଇ ଦୋଉଳି ଖେଳେଇମି। ହଁ ତାଙ୍କୁ ପଚାରିଥିନି ତାଙ୍କ ବଡ଼ ଝିଅଙ୍କୁ ପ ଚାଥିଲେ ଆଜି ସେ କୋ ଉଥିଲେ ତାଙ୍କର କଁ ସଜା ସଜି କରିବେ ଆଉ ଭଲ ଦେଖାହୋଉଚି ଦୋଳିଟା ମାନେ ବଢ଼ିଆ ଲାଗିବ ବି ଫଟ ଫଟ ଉଠେଇବା ପାଇଁ ମସ୍ତ ହେଇଚି ଜାଗାଟା ତୁ ଆସିଲେ ବୁଲିକି ଦେଖିକି ଯିବୁ।
ଓହୋ ସେଇଟା କୋଉଠି ତମ ଗାଁରେ ନାଁ?
ହଁ ଆମ ଘର ଝରକା ଖୋଲିଦୋବୁ ତାଙ୍କ ଘର ପା। ମୁଁ ଚିଲେଇଲେ ତାକୁ ଶୁଭିବ ଏତେ ପା ପାଖରେ ଚିଲେଇଲେ ଶୁବିବ ତୁ ପଳିଆସ୍ ସିବୁ ତୋ ସାଙ୍ଗସାଥିକୁ ନେଇକି ପଳିଆସିବୁ ଆଉ।
ଆଉ ତୋ ପା
ମୋ ପାଖରେ ମୋ ପାଖରେ କେହି ନାଁ ମୋ ପାଖରେ କାଇଁ କେହି ତ ନାହାଁନ୍ତି।
କଁ ପାଇଁ ଏକା ବସିଚୁ?
କୋଉଠି ମୋ ପାଖରେ କେହି ନାହାନ୍ତି।
ଓହୋ ନାଁ ମତେ ଟିକେ ଶୁବୁଥୁଲା ତ କଁ ଗୋଟେ ମୁଁ ଅଲି ହାଇ କିଏ ଗୋଟେ କଥା ହଉଚି ନାଁ କଣ ସେଥିାଇଁ।
ନାଁ ନାଁ ମୋ ପାଖରେ କେହି ନାହାନ୍ତି ମୁଁ ଫାଙ୍କାରେ ବସିଚି ମୋ ପାଖରେ କେହି ନାହାନ୍ତି।
ହଁ ହଁ ଆଉ ତୁ ଆଜି ତାହେଲେ ରାତିରେ ଭାତ ଖାଇବୁ ନୁହଁ ନାଁ ଆମର ପା ଆଜି ରାତିରେ କଁ ହେଇଚି କହନିଁ ଆମର ଆଜି ରାତିରେ ହେଇଛି ପା ହେଲା ରୁଟି
ସମଝ୍ ସକେ
ହେଲା ଯୋଉ ଜହ୍ନିଆ ଜହ୍ନି ସନ୍ତୁଳା ହେଲା। ସେ ଜିହ୍ନି ସନ୍ତୁଳାଟା କେମତି ହୁଏ ଜାଣିଚୁ? ଆମର ଯୋଉ ଜହ୍ନି ସନ୍ତୁଳାଟା ହୁଏ ମୋର ଭାରି ଫେବରେଟ୍।
କେଁ କୋଉ କେମତି କରୁ ବନଉ ଟି
ଜହ୍ନିକୁ ଖାଲି ସିଜେଇ ଦବୁ ହେଲା ସିଜେଇ ଦେଇ ସାଲା ପରେ ଟମାଟୋ ରସୁଣ ଲଙ୍କାକୁ ଛୁଙ୍କିବୁ ହେଲା କେମିତି କହନି? ରସୁଣ ଆଉ କଞ୍ଚା ଲଙ୍କା ଛେଚିଦବୁ ହେଲା ଛେଚି ଦେଇକି ତାକୁ ତେଲରେ ସୋରିଷ ପକେଇକି ରସୁଣ-କଞ୍ଚା ଲଙ୍କାକୁ ଫୁଟେଇଦବୁ, ତାପରେ ଟମାଟୋ ପକେଇ ଦବୁ। ପକେଇ ଦେଇକି ଲୁଣ, ହଳଦୀ ଯାହା ଯାହା ଦରକାର ପକେଇଦବୁ, ପକେଇ ଦେଇକି ସେଇଟାକୁ ସେ ଜହ୍ନି ରେ ଢାଳି ଦବୁ। ପୁରା ଏ ଏତେ ଟେଷ୍ଟି ଲାଗିବ ଲୋ ମାନେ ମୁଣ୍ଡ ଖରାପ। ଜାଣିଛୁ ତୁ ସେଇଆକୁ ରୁଟି ଲଗେଇ ଖାଇବୁ ଖାଲି ବା କହୁଛି ପୁରା ରୁଟି ପୁରା ଇଏ କରିଦେବୁ, ଜାଣିଛୁ ଦଶ ଖଣ୍ଡ ରୁଟି ଖାଇଦବୁ ଏତେ ଟେଷ୍ଟି।
ଯାହା ହଉ ମୁଁ ଆଜି ଏମିତି କରମି ଆଉ। ଜହ୍ନି ମୁଁ ଖାଏନା ଟୋଟାଲ୍। ଯେହେତୁ ସୁନ୍ଦର ରେସିପି ଟିଏ କହିଲୁ ମୁଁ ଆଜି ବନେଇବି ଆଉ।
ଲାଗିବ ସେଟା। ହଁ, ସେମିତିଆ ବନେଇିକି ଥରେ ଟ୍ରାଏ କରିକି ମତେ କହିବୁ ତ କେମିତି ଲାଗୁଚି।
ତମ ଘରେ କେମିତି ଦହି ପଖାଳ ବନାନ୍ତି, ଟିକେ କହନି ମୁଁ ଆମ ଘରେ ବନେଇବି।
ଭଲ ଲାଗେ କିି ପଖାଳ ଟା ତତେ? ହଁ ହଁ। ତାପରେ କଣ କହନି ଆମ ଘରେ ଯୋଉ ଦହି ପଖାଳ ଟା କରାଯାଏ ତା ଦେହରେ ସେ ସେଟା ଆମ ଠାକୁର ପାଖରେ ଭୋଗ ଲାଗ ଫାଷ୍ଟ କଥା ହେଲା ଠାକୁର ପାଖରେ ଆମର ଭୋଗ ଲାଗେ ବୋଲି ତା ଟେଷ୍ଟ ଟା ବହୁତ ଅଧିକ ବଢ଼ିଯାଏ। କିନ୍ତୁ ଆ ଘରେ ବି ସେମତି ଟେଷ୍ଟ କରିହବ ହେଲା‌। ତାକୁ ସେ ଦହି ଟା ଟିକେ ବାସି ଦହି ହେଇଥିବା ଦରକାର ବାସି ଦହି ଆଉ ଯୋଉ ଭାତ ଟା ତୁ କରିବୁ ସେ ଭାତ ଟାକୁ ମାନେ ସେ ଦହିରେ ପ ଛୁଙ୍କ ଟା ପଡ଼ିବ ତା ଛୁଙ୍କ ଗୋଟେ‌ ୟୁନିକ ଛୁଙ୍କ ସେଟା ମୋ ବାପା ବାପା ଜାଣିଛନ୍ତି ହେଲା। ମୋ ବାପାଙ୍କୁ କହିବି ତତେ ଛୁଙ୍କଟା କେମିତି ଦିଆଯାଏ ସେଇ ଛୁଙ୍କ ଟା ଦବୁ ବଢ଼ିଆ ଲାଗିବ। ଦହି ପଖାଳଟା ଠାକୁର ପାଖରେ ଭୋଗ ଲଗେଇଦବୁ ନେଇକି ଦେଖିବୁ ବଢ଼ିଆ ଲାଗିବ।
ହଁ ଠାକୁରଙ୍କ ପାଖ ଯୋଉ ଜିନିଷ ଟା ଭୋଗ ଲାଗିବ ସେଇ ଜିନିଷ ଟା ଖାଇବା ପାଇଁ ବେଶୀ ଭଲ ଲାଗେ।
ହେଲା କହିଦେମି ତତେ ସେମିତି କରିବୁ ବାପାଙ୍କୁ ପଚାରିକି ଦେଖିବୁ ବାଗ୍ୟା ଲାଗିବ ପୁରା। ଓହୋଃ ସେଇ ତ ସରିଲା ଆଉ ପୁରା ପାଗ ହେଇଯିବ ଏକାଥରେ ଆଉ।
ପୁରା ପାଗ ଆଉ ବାଇଗଣ- ଫାଇଗଣ ତ ଆଜି ଯଦି ଥିବା ଟିକେ ଭାଜି ଦବୁ ବାଇଗଣ ପୁରା ତେଲରେ। ହଁ ବହୁତ ଭଲ। ସେଇଥିପାଇଁ ପା ତତେ ପଚାରିଲି।
କେମିତି କଣ ଖାଉ ପଖାଳ ଲଗେଇିକି? ହୁଁ ହୁଁ। ନା ପଖାଳରେ କଣ କରୁ ଲଗେଇ ଖିଆ ଆଇଟମ ସବୁ କଣ କରୁ?
ପଖାଳରେ ଦଳାଦଳି ପାଗ ଟିକେ ଥିଲେ ବେଶୀ ଭଲ ଲାଗେ। ବାଇଗଣ, ଟମାଟୋ ସବୁ ପକେଇ ଚୋଖା ଟିକେ ହେଇଥିବ ବେଶୀ ଭଲ ଲାଗେ ଖାଇବା ପାଇଁ। ଆଉ ଗରମ ଭାତରେ ତ ତରକାରୀ ବିନା ତ ଖାଇବା ଅସମ୍ଭବ। ତ ଗରମ ଭାତରେ ତରକାରୀ ଟା ଟିକେ ବେଶୀ ଭଲ ଲାଗେ ଆଉ।
ହଁ ହଁ। ଗରମ ଭାତ ମାନେ ତରକାରୀ ଦରକାର। ପ ଖାଳ ଭାତ ମାନେ କିଛି ଗୋଟେ ଦଳା ଦଳି ହେଲେ ବଢ଼ିଆ ଲାଗିବ ନୁହଁ?
ପଖାଳ ଭାତ ମାନେ ଟିକେ ବେଶି ଦଳା ଦଳି ନହେଲେ ଟିକେ ସେଇଟା ଭଲ ଲାଗେନି।
ଆମ୍ବୁଲ ଟିକେ ଦଳିବୁ ଆଉ ହେଲା ଏଇ ଯୋଉ କଣ କହନି ଯୋଉ ଆମ୍ବ କଞ୍ଚା ଆମ୍ବ ସେଦିନ ଯୋଉ ଆମ୍ବ, ରସୁଣ, ଲଙ୍କା ଛେ ଚା ଓହୋଃ ହୋଃ ନୁହଁ ଭଲ ଲାଗେନା ତୋତେ?
ତମ ଘରେ ତ କହୁଥିଲ କଣ ଫିଷ୍ଟି କରିବା ପାଇଁ। କୋଉ ଦିନ କଣ ହବ ତମ ଘରେ ପୁଣି?
ହଁ ଆସିବୁ ହେଲା ଆମ ଘରେ ଯୋଉ ଭୋଜି ଟା ଆମେ କରିବୁ ତୁ ଆସିବୁ। କାହିଁକି କହନି? ତୋ ଚିକେନ ବହୁତ ପସନ୍ଦ, ହେଲା ଆମର ଚି ଚିକେନ ହବ। ଚିଲି ଚିକେନ ଭାବୁଛି କରିବୁ ଆଉ ପରଟା କରିବୁ ହେଲା। ଲଛା ପରଟା ହୁଁ। ଲଛା ପରଟା ତୁ କହନା ପୁରା ବଢ଼ିଆ ବନାଏ ଲଛା ପରଟା। କେମିତି କହିଲୁ? ସେ ଯୋଉଟା ଦଳା ହବନ ନା ସେ ଯୋଉ ମଇଦା ଟା ହେଲା ତା ଦେହରେ ପକେଇ କି କଣନି କଳା ଜିରା ପକେଇକି ତାକୁ ଦଳି ଦେଇକି ଦଶ ମିନିଟ ରଖି ଦବୁ ପୁରା ପୁରି ଢାଙ୍କି କି। ସେ ତାପରେ ସେ ବ୍ୟାଟର୍ ଟା ଯେମିତି ହବ ପୁରା ମାନେ ଯେମିତି ଲଛାପରଟା ପୁର ଛିଣ୍ଡି ଯାଏନା ଜଲଦି ଜଲଦି ପୁରା ଫୁସ୍କା ଫୁସ୍କା ହେଇଯାଏ। ଜାଣି ପାରୁଛୁ ନା?
ବାପାଙ୍କୁ କହିବି ତମ ବାପା ବଢିଆ ବନାନ୍ତି ଲଛା ପରାଟା।
ପୁରା ସେଇ ଭଳିଆ ଟେଷ୍ଟ ଲଛା ପୁରଟା ହବ ତ ପା ଖାଇବୁେ ମାନେ କଣ କରିବ ପୁର ପାଟିରେ ଲାଗିଯିବ ଏେ ଟେଟି ସେ ଲଛା
ଆଛ ହୁଁ
ବନେଇ ଚି ଚିକ ଚିକେନ ଫିକେନ୍ ରାନ୍ଧି ପାରେ ନାହିଁ କିନ୍ତୁ ହବ ରାନ୍ଧିଲେ ରାନ୍ଧିଦେବି କିଛି ନାହିଁ ଆସେ ତୋତେ ଚିଲି ଚିକେନ?
ଶିଖି ନାଁ ନା କଣ ତୁ ତ ସବୁ ଶିଖିଛୁ ନା ଶିଖିଲେ ତ ଆରାମସେ ବନେଇଦବୁ।
କରିହବନି ଚିଲି ଚିକେନ?
ହଁ ମୁଁ ବନେଇ ଦେେମିନି କାହିଁକି ମୁଁ ବନେଇଦେବି ପୁରା ରାଗ ରାଗ କରିକି ପୁରା ବଢିଆ ସେ ମୁଁ ବନେଇଦେବି।
ପୁରା ରାଗ ରାଗୁଆ କରିବୁ ପୁରା ପଢେଇ ଲାଗିବ ହେଲା ଯେମିତି ପୁରା ମାନେ ପଳେଇା ସହିତ ଆମେ ପୁରା କଣ କରିବୁ ପୁର କରିକ ଖାଇଦବ ସବୁ ହେଲା।
ରାଗରାଗ କରିମି ତାରେ ଲଗେଇି ଖାଇବା। ମୁଁ ତତେ କହିଲା ବେଳକୁ ମୁଁ ମାନେ ମୋ ଆଉ ରହିବି ଁ ମତେ ଏତେ ଇଛା ହଉଛି ଖାଇବା ପାଇଁ ଆଉ ରହିପାରୁନି ଟୋଟାଲି ବହୁତ ହେଇଲାଣିତେ ଏତେ ବଢିଆ ଲାଗେ ମାନେ କାଁ କହୁଛୁ।
ଭହାରି ଇଚ୍ଛା ହଉଛି ଆଜି ପୁଣି ପାଗ ଟା ଦେଇଛି ନା ସେମିତି ପାଗ। ବର୍ଷା ହେଇଛି ବା ସେଇଥିପାଇଁ ବା ଇଚ୍ଛା ହଉଛି ବେଶୀ ଖାଇବା ପାଇଁ।
ଆମର ପାଇଁ ଆମ ପ ଏ ହାୱା ପବ ନିଶତି ଜୋରେଲ ମା ହଁ ଟିକେ ଟିକେ ବର୍ଷା ହେଇଛି ଏତେ ହାବ ପବନ ହେଇଛି ଯେ କଣ ପୁରପରେ
ଓହ ତୁ ପଦାରେ ବି ବୁଲୁିବ ଯେ ସେଇ ବର୍ଷା ଇ ହେଇଯିବ ତୁ ପଦାରେ ବୁଲଚୁ ଆଉ ନା।
ପଦ ବୁଛି ଟିକ ଗାଡି ଫେଡି ସାଉଣ୍ଡୁ ପଦା ବୁଲୁଛି ଟିକେ କଣ କହିଲୁ ମାନେ ଭଲ ଟିକେ ଥଣ୍ଡା ଥଣ୍ଡା ଲାଗିବ ଆରାମ ସେ ଆଉ ଟିକେ ମାଇଣ୍ଡ ବି ଫ୍ରେଶସ ଲାଗିବ ଟିକେ ଭଲ ଲାଗିବ ସେଥିପାଇ ପଦାରେ ବୁଲୁଛି।
ଘରେ ବି କେତେ ସମୟ ପଶିକି ରହିବୁ କଣ ବି ରେ ପଦ ଟିକେ ବାହାରିଲେ ସିନା ହଁ। କେତେ ଆଉ ଘର ଭିତରେ ବସି ବୋରିଙ୍ଗ ଲାଗୁଛି ଟୋଟାଲି ଘର ଭିତରେ ବସି ରହିଲା ବେଳକୁ
ହେଲା ହଉ ଆଉ ତୁ ଯା ରାତିରେ କଣ ଖାଇବୁ କରିବୁ ହେଲା। ଆଉ ଆମେ କଥା ହବା। ଆମର ବା ରୁଟି ହେଇଛି ରୁଟି ଆଉ ସନ୍ତୁଳା ଆମର ସନ୍ତୁଳା ଟିକେ ହୁଏ ସବୁବେଳେ ରାତିରେ
ଓହୋ ରୁଟି ଆଉ ସନ୍ତୁଳା ଆଉ ନା ରୁଟି ସନ୍ତୁଳା ଟା ଖାଇବା ବହୁତ ଭଲ ଦେହ ପାଇଁ ଜା ଜା ଆଉ
ବହୁତ ଭଲ
ତ ଭଲ ଲାଗିବନି ଖାଇବା ପାଇଁ
ହୁଁ